ହଁ।
କଣ କରୁଛ?
ଏଇଠି ଶୋଇଥିଲି। ଆପଣ?
ଏ ସେ ସେ ହଥିଲି ଆଉ। ଆଉ?
ହଉ ଆଉ କଣ କୁହନ୍ତୁ?
ଆ କଣ ଖାଇଛୁ?
ଆଉ ପୋଟଳ ଆଳୁ ଭଜା।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
ମିକ୍ସଚର।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
ଏମତି ଆଉ। ଆପଣ ଆଜି କଣ କରୁଥିଲେ?
ମୋର ଆଜି ମାଛ ତର୍କାରି କରଥିଲି।
ଓ ଶୁକ୍ରୁବାର ବୋଲି ଆମିଷଆଉ।
ହଁ। ତମର ଶୁକ୍ରବାରେ ଖାଅନି କି?
ନାଇଁ ନାଇଁ ଆମର ଶୁକ୍ରବାରେ ଆଇଁଷ ଖାଉନା।
ଓ ହୋ।
ହୁଁ। ଆଉ?
ତମର କଣ ଜୟଗୁରୁ ଦିକ୍ଷା ନା କଣ?
ହଁ।
। ଖାଇବା ପିଇବା ସରିଲାଣି।
ହଁ, ଖାଇବା ପିଇବା ସାଢେ ଗୋଟେ ବେଳୁ ସରିଲାଣି।
ଉହୁଁ।
ଆଉ କଣ କୁହନ୍ତୁ?
ଆଉ ରଜରେ କଣ କଲ?
ରଜ ସେମ୍ତି ବୁଲା ବୁଲି କଲୁ ଟିକେ ତାପରେ
ରଜରେ କେତେ ହଳ ଡ୍ରେସ୍ ତମର ହେଇଥିଲା?
ହୁ ହଁ ସେଇ ତିନ୍ କି ଚାରି ଆଉ।
ଏସ୍ ତିନି ଦିନ୍ ରଜରେ ଚାରି ହଳ ହେଇଗଲା ଆଉ।
ହଁ। ହେ ଏମିତି ଆଉ। ଆପଣ କୁଆଡ଼େ ଯାଇଥିଲେ ରଜରେ?
ଆମର ଖାଲି ମାର୍କେଟ୍ ଯାଇଥିନି ଆଉ କୁଆଡ଼େ ଯାଇନି।
ଆଉ ରଥ ଯାତ୍ରା ରେ କଣ କରୁଚ?
ରଥଯାତ୍ରା ଗାଁରେ ରଥଯାତ୍ରା ହଉଚି ଗାଁରେ ଦେଖିବା।
ଅ ହଁ ଆଉ ପୁରୀ ଫୁରି
ନାଁ ନାଁ ପୁ ସେଣେ ପ୍ଲାନ ନାଇଁ। ବହୁତ୍ ଜାମ୍ ବି ରହିବ। ଦର୍ଶନ ବି ଠିକ୍ ରେ କରିହବନି ନା।
ହଁ। ରଥ ଯାତ୍ରା ମାନ୍ ତ ଏବେ ପୁରା ଏବେଠାରୁ ଜାମ୍ ହେଲାଣି ଆଉ।
ହଁ ଏରା ତ ସେଥିପାଇଁ ରଥଯାତ୍ରାରେ ରଖିନୁ, ତାପରେ ଆମ ଗାଁ ରେ ବି ଭଲ ହୁଏ।
ଉହୁଁ କୋଉଠି ତମ ଗାଁ କୋଉଠି?
ଉ ଆମ ଗାଁ ହଉଚି ସୁଆଁପଦା।
ଓହୋ।
ଆଉ। ଆପଣଙ୍କର ରଥଯାତ୍ରା ରେ କଣ ପ୍ଲାନ ଅଛି।
ମୋର ବି ଏଇନା କେ କିଛି ପ୍ଳାନ୍ ନାହିଁ ମୋର ସଖାଳେ ହୁ କିସ ବେ କାଲି କରିଡେ ଆଉ ଏବେ କୁଆଡେ଼ ଯାଇହବନି। ମୋର ଛୋଟ ଛୁଆଟା ନା। ମୁଁ ଏବେ କୁଆଡେ ଯାଇପାରିବିନି ହଁ।
ପୁଅ ନା ଝିଅ?
ପୁଅ।
ବଢ଼ିଆ। ଆଉ।
ସେ କିଛି ଏଇନା କରେଇ ଦଉନି ତାକୁ ଛାଡିି କୁଆଡ଼େ ଯିବୁ ନେଇକି ବି କୁଆଡ଼େ ଯାଇପାରିବୁନି।
ଛୋଟ ଛୁଆ ଆଉ।
ହଁ।
ଆଉ ରଜରେ କଣ କଣ ମାନେ ସବୁ ଖାଇଲେ କୁଆଡେ ବୁଲିବାକୁ ଯାଇଥିଲେ।
ରଜ ତ ମୁଁ ଆମ ଗାଁ ରେ ବଢିଆ ରଜ ହେଉଥିଲା ଏଥର ମୁଁ କୁଆଡେ ଯାଇପାରିଲିନି। ଆଉ ଦେଖିବା ଆର ବର୍ଷକୁ ଯିବି ଆଉ। ଆମ ଗାଁ ରେ ଭଲ ହୁଏ। ଆଉ ଯେହେତୁ ବାହାରେ ରହିଲି ଆଉ ଯାଇପାରୁନାହିଁ।
ରଜରେ କଣ ଖା ମାନେ। କଣ ଖାଇଥିଲେ ସବୁ?
ଆମ ଫାର୍ଷ୍ଟ ରଜ ଦିନ କରିଥିଲୁ। ଅ ଫାର୍ଷ୍ଟ ଜଳଖିଆ ରେ ଅ ଚକୁଳି ମଟର ତରକାରୀ ଇଟିଲି। ତାପରେ। ତାପରେ ମୋ ସ୍ଵାମୀ ବନେଇଥିଲେ ଦେଶୀ ଚିକେନ କୁ। ଖିଚୁଡି କରିଥିଲି ମୁଁ।
ଆଚ୍ଛା।
ଆଉ ତାପରେ ସେକେଣ୍ଡ ରଜ ଦିନ। କରିଥିଲି ପୋଡ ପିଠା। ହୁଁ।
ପୋଡ ପିଠାଟା କେମିତି କଣ ବନେଇଲେ ଟିକେ କହିବେ।
ହଁ ଖାଲି ଚାଉଳ ରେ। ଫାର୍ଷ୍ଟ ଗୋଟେ କପ ଚାଉଳରେ। ତମେ ଗୋଟେ କପ କ୍ଷୀର ଦେଇକି ନଡିଆ ଗୁଜୁରାତି ଦେଇକି ଗ୍ରାଇଣ୍ଡିଙ୍ଗ କରିଦବ।
ହଁ।
ତାପରେ ହଉଚି। ଆଉ ଦି କପ ତିନି କପ କ୍ଷୀର ଦେଇକି। ତାକୁ ଖଳି ଧରିବ କେମିତି ଖଳି ଧରନ୍ତି। ଲୁଣ ଚିନି ତମେ ତମ ହିସାବରେ ଦବ ଆଉ ଯିଏ ସେଜ ପତ୍ର। ପସନ୍ଦ ଦେଇ ପାରିବ। ମୁଁ ତେଜପତ୍ର ଦିଏନି ବେଲ ନଡ଼ିଆ ଯଦି ଆଉ ଚାହିଁବ ଦବ। ନହେଲେ ନଡ଼ିଆ ତ ଗ୍ରାଇଣ୍ଡ କରୁଛ ନା ବେଶୀ ବି ଦରକାର ନାହିଁ। ଆଉ ହଉଛି ତାପରେ। ଏଇଟା ହେଇଗଲା ପରେ ଗୋଟେ ଏ କଡ଼େଇରେ ହଉ। ଗୋଟେ କ ତେଲ ଟିକେ ଦେଇକି ଗୋଟେ କଦଳୀ ପତ୍ର କି ଘିଅ ଦେଇ ପାରିବ। କଦଳୀ ପତ୍ର ପକେଇକି ସେ ଆଣ ଦେଇଦବ।
ଯିଏ ଘି-ଘିଅ ଖାଉନଥୁବ।
ହଁ ସେ ତେଲ ଦବ। ନ ଲାଗିବା ପାଇଁ ଟିକେ ଦରକାର ରିଫାଇନ ତେଲ। ଟିକେ ଦେଇଦେଲ। ଦେଇ ଦେଇକି ଏଁ ତାପରେ ସେ ଖଳି ଟା ଦେଇଦେଲ। ଖଳି ଦେଲା ପରେ ଆଉ ଗୋଟେ କଦଳୀ ପତ୍ର ଘୁଡେଇ ଦବ। ଘୁରେଇ ଦେଇକି ତା ଫାଳ ଦେଇଦବ। ଦେଇକି ପନ୍ଦର କୋଡିଏ ମିନିଟ ବସେଇଦବ।
ନାଁ।
ପୁରା ସିମ ଜାଳରେ ବସିଦେଲା ପରେ ତା ତାକୁ ବନ୍ଦ କରିକି ନା। ଆର ପଟଟା ନଉଟେଇଦବ ସେମିତି କଲେ ବି ହବ କିନ୍ତୁ ଭୁ ଗୋଟେ ସାଇଟ୍ ପଡ ପଡ ହବ ଏମିତି କନେ କଣ ଆର ପଟ ଟା ଯଉ ଉଠିଥିଲା ଆରପଟ ଟା ବି ଟିକେ ପୁଡ ପୁଡ଼ ହେଇଗଲା। ଆ ପନ୍ଦର ମିନିଟ୍ ସେମିତି ବସେଇଦବ ସେପଟ ସାଇଟି ଯାହା କଞ୍ଚା ଥିବ। ସେ ହେଇଯିବ ତାପରେ ଥଣ୍ଡା ହେଲେ କାଟିକି ଖାଇବ ଆଉ। ଏଟା କ୍ଷୀରରେ ଆ ଯଉ ପାଣିରେ କରିବ ପାଣି ପୋଡ ପିଠା। ଏମିତି କ୍ଷୀର ବଦଳ ପାଣି ଆଉ।
ଆଉ ପାଣି ନ ଦେଇକି ଅମୁଲୁ ପାଣି ଦେଇ ଦେଲେ ହବନି।
ହଁ ହବ।
ଆଚ୍ଛା। ହଉ ତାହେଲେ ଆଉ ମୁଁ ବନେଇବି ଆପଣଙ୍କ ପାଖରୁ ଗୋଟେ ନୂଆ ରେସିପି ଶୁ-ଶୁ-ଶୁଣିଲି। ଜାଣିଲି।
ହଉ ବନେଇକି ଖାଅ ହଁ ବନେଇକି ଖାଅ ଦେଖ କେମିତି ଲାଗୁଛି। ତୁ ପୁଣି ଆମକୁ ଦବ ଡାକି ସେ ବାଟେ ଯାଉଛନ୍ତି ଯେବେ।
ନିହାତି। ଇଁଆଉ।
ଆଉ କଣ କରୁଚ ଏବେ କଣ। ପଢ଼ାପଢ଼ି ନା
ହଁ ପଢା ସରିନି ପ୍ଲସ ଟୁ ସେକେଣ୍ଡଇୟର।
ଓ ହୋ।
ହଁ ଆଉ ମାନେ। ଉଁ ତମକୁ ମାନେ କୋଉ ରେସିପି ଟା ଟିକେ ଭଲ ମାନେ ରୋଷେଇ କରିଥିବାର ମାନେ। ଉଁ ଯୋଉଟା କି ସବୁଠୁ ଲାଗେ ବେଷ୍ଟ୍ ଲାଗେ ଆଉ।
କରିବା ପାଇଁ ନା ଖାଇବା ପାଇଁ।
ନା ନା ମାନେ ବନେଇଛ ଘର ଲୋକ ଖାଇକି କହିଛନ୍ତି କି ହଁ ଏଇ ଏଇଟା ତାଠୁ ଟିକେ ଭଲ।
ସେମିତି କହି ହବନିତ ମୁଁ ଜୋଉ ନୂଆ ଆଇଟମ ଏଇଟା ହଁ ଭଲଲାଗେ। ମତେ ଇଏ ନେଇ ଲଞ୍ଚ ଇଏ ରେ। ସବୁଠାରୁ ଭଲ ଲାଗେ ନା ସମସ୍ତଙ୍କୁ ବି ଭଲ ଲାଗେ ସମସ୍ତଙ୍କୁ ବୋଲି କଣ କି ଆମ ଘର ଟା ସେ ନାହାନ୍ତି ତ ଖାଲି ମୋ ସ୍ବାମୀ ଆଉ ଶାଶୁ ଚିକେନ ବିରିୟାନୀ ଟା ତାଙ୍କୁ ଭଲ ଲାଗେ ମୋର ଆଉ କଙ୍କଡ଼ା କଙ୍କଡ଼ା ତରକାରୀ ଟା ଆଉ ଚିକେନ୍ ବିରିଆନୀ।
କଙ୍କଡ଼ା ତରକାରୀ ଟା କେମିତି କଣ କର କଙ୍କଡ଼ା କାମୁଡ଼ି ଦିଏନି।
ଏ ନା କଙ୍କଡ଼ା ଟା ମୁଁ ଆଗେ ମାରିଦିଏ। ମତେ ବି ଡ଼ର ଲାଗେ କଙ୍କଡାଙ୍କୁ କଙ୍କଡା। ଭାଇ ମୁଁ ବଞ୍ଚିଥିବାର ଛ଼ଡେଇବାକୁ ମତେ ବି ଡର ଲାଗେ। ମୁଁ କିନ୍ତୁ ଭିଡିଓ ଫିଡିଓରେ ଦେଖଛିି ଏ ସେମିତି ବଞ୍ଚି ଥିବ ଛଡେଇ ଦିଅନ୍ତି ମୁଁ କିନ୍ତୁ ବଞ୍ଚିଥିଲେ ଛଡେଇ ପାରେନି। ମୁଁ ତାକୁ ଗରମ ପାଣିରେ ଢାଲିଦିଏ। ଗରମ ପାଣି।
ତାହେଲେ ଗରମ ପାଣିରେ ତାଲେ ଗରମ ପାଣିରେ କଙ୍କଡା ର ଜୀବନ ତମେ ନିଅ।
ହଁ ବା ହୁଁ ହୁଁ ହୁଁ।
ହୁଁ ହଁ ତ କେମିତି କଣ ବନାଅ ଟିକେ କୁହ।
ଫାଷ୍ଟ୍ ଗରମ କଙ୍କଡ଼ା କୁ ଛାଡିଦେଲ ଗୋଟେ ବଡ଼ ତସଲା ଫସଲା ରେ। ହେଲା ତାପରେ ଏ ପୁରା ଫୁଟୁଥିବ ପାଣି ଆଣିକି ଢାଳିଦବ। ମରିଯିବେ। ମରିଗଲା ପରେ
ତମେ କଣ କରିବ ନା ତାକୁ ସବୁ ଗୋଟେ ବ୍ରସ ଧରି ସଫା କରିବ କାହିଁକି ନା ତା କାଦୁଅ ଫାଦୁରେ ବୁଡି଼କି । ସେଟା ଭାରି କୋତରା ଲାଗିବ ଯଦି ଭଲସେ ସଫା ନ କରିବ।
ହଁ।
ସେଇଟା ବହୁତ୍ ମାନେ ଟାଇମ୍ ଲାଗିବ।
ଆଚ୍ଛା ନାଇଁ ସତ କଥା କହିବାକୁ ଗଲେ ମୁଁ କେବେ କ କଙ୍କଡ଼ା ତରକାରୀ ବନେଇନି କିନ୍ତୁ ଆମ ଘରେ ବନେଇଦେଲେ ମୁଁ ଖାଇ
ଓହୋ ମୁଁ ବି କେବେ କରିନଥିଲି ଏଇଠିକି ଆସିକି ବାହାଘର ପରେ ମୁଁ ଏଇଠି ହିଁ କଲି।
ଆଚ୍ଛା।
ଏଇଠି ହିଁ ଗୋଟେ କଲି ଝିଅ ବଳେ କିଏ କରେ ଆମେ ତ କିଛି, ମୁଁ ତ କିଛି ଶିଖିନଥିଲି ଘରେ। ରାନ୍ଧିବା, ଏଇଠି କରି କରିକା ସବୁ ହେଇଗଲା।
ଆଛା।
ତାପରେ ହଉଛି ତାକୁ ସଫା କରିଦେଲ, ସଫା କରି ସାରିଲା ପରେ ବାଛି ଦବ, ଗୋଡଫୋଡ ଗୁଡାକ ବାଡେଇ ବାଡେଇ ଦବ ଯୋଉଗୁରା ମୋଟା ଗୋଡରା ଖାଇ ପାରିବନି ତ ସେମିତି। ତାକୁ ଟିକେ ଏବେ ଛେଚିଦେଲେ, ତା ଭିତରେ ମସ୍ ସଲା ପଶିଲା ତାକୁ ଖାଇବ, ଚୋବେଇବେ ଆପଣ ନହେଲେ ସେମିତି ହେଲେ ତମେ ଯଦି ନ ବାଡେଇବ, ତାର ଯୋଉ ମୋଟା ମୋଟା ଗୋଡଗୁଡାକ ତାକୁ ସିଝେଇ ପାରିବନି।
ହଁ‌।
ଆଉ ହଉଛି ତାପରେ କଙ୍କଡାକୁୁ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଦେଇକି ଟିକେ ଗୋଳେଇଦଲେ ବା ଓଳେଇକି ଦେଇକି ଟିକେ ସମୟ ରଖିଦବ। ତାରେ ତାକୁ ମସଲା ପାଇଁ ମସଲା ରେଡି କରିବ, ମସଲା ରେ ମୁଁ ଦିଏ ପିଆଜ, ରସୁଣ, ଅ ଅଦା, ଟମାଟୋ ଫାଳ। ଆଉ ହଉଚି ଜିରା, ଧଣିଆ, ଶୁଖିଲା ଲଙ୍କା, ଗୋଲମରିଚ।
ହ
ପାନମହୁରି ଟିକେ ଦବ, ପାନମହୁରିର ଫ୍ଲେଭର୍ ବଢିଆ ଆସିବ।
ଆଛା।
ଆ
ଆପଣ କହୁଛନ୍ତି ମୋ ପାଟିରୁ ନାଳ ବୋଇଲାଣି।
ତାକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଦବ ହେଲା। ତା ତା ତାପରେ ଆକୁ ଭାଜି ଦବ, ଯୋଉ ନେଇକି ଗୋଳେଇକି ରଖିଥିଲ ଯାହା ମେରିନେଟ କରିକିନା ଲୁଣ, ହଳଦୀ, ଲଙ୍କା। କଙ୍କଡାରେ ତାକୁ ଭଲସେ ଭାଜି ଦବ ଟିକେ। ଭାଜି ଦେଇକିି ବାହାର କରିଦବ, ତାପରେ ଆଳୁ ଯଦି ପକେଇବ ଆଳୁ ବି ଭଜିବ, ଆଳୁ ତ କମ୍ପଲସରି ଆମ ଘର ମାନଙ୍କରେ ଆଲୁ ନହଲେ ହବନି ଆଇସ ଖା ଆଉ ଆଳୁ ଭାଜିଦେଲ, ଭାଜି ବାହାର କରି ଦେଲା ପରେ ସିଏ ହଉଛି ଫାଷ୍ଟ। ତେଲ ପକେଇବ ତାପରେ ଗରମ ମସଲା ଦବ ଯାହା ଦେବା କଥା ତମର ପସନ୍ଦ, ଗୁଜୁରାତି ଡାଲଚିନି, ଯାହା ଯା ପସନ୍ଦ ତେଜପତ୍ର
ହଁ।
ପକେଇକି ପିଆଜ ପକେଇକି ଭାଜିବ, ଯେମିତି ତାପରେ ମସଲା କଷନ୍ତି ତି ମାଂସ ଫାଂସରେ କଷ, ମସଲା ଦେଇକି କଷିଲ। ତାପରେ ମସଲା ହେଇ ଆସିଲା ବେଳକୁ କଙ୍କଡା ପକେଇଦବ।